ହ୍ୟାଲୋ ହଁ ଗୁଡ଼ ଇଭିନିଂ ମ୍ୟାଡମ୍ ନମଃସ୍କାର୍ ନମଃସ୍କାର୍ ଭେରି ଗୁଡ଼୍ ଇଭିନିଂ କୁହନ୍ତୁ ଆପଣଙ୍କ ଡବଲ୍ ଭଏସ୍ ମୋର ଶୁଭୁଛି। ନା ନା
ମାନେ ମୋ ଭଏସ୍ ମତେ ଶୁଭୁଛି।
ଓହୋ ଉ କାଇଁ ସେମିତି ମତେ ତ ଜାଣି ପାରୁନି କଣ ହେଇଥିବ ହଉ ହଉ ହଉ ଶୁଭୁଥାଉ ଆଡ଼ଜଷ୍ଟ ହେଇଯାଉଚି ତ ହଁ ହେଇଯାଉଛି ଆଜ୍ଞା ଆଜ୍ଞା କୁହନ୍ତୁ କଣ କରୁଥିଲେ ଆପଣ ଘରେ ରୁହନ୍ତି। ରହୁଛନ୍ତି ନା ହଷ୍ଟେଲ ରେ ନା ମୁଁ ହଷ୍ଟେଲରେ ରହୁନି ମୁଁ ରେଣ୍ଟ୍ ରେ ରହୁଚି ଆଛା ଆଛା। ଆଛା ଓହୋ
ହୁଁ
ହୁଁ ଭଲ ଆଉ କୁହନ୍ତୁ ଆପଣଙ୍କର କଣ? ମୋର ମୁଁ ତେ ଘରେ ରହୁଛି। ହଉ ଆଜ୍ଞା ଘରେ ରହୁଛି। କି ଆଉ କଣ କୁହନ୍ତୁ? ଆଉ ଛୁଟିରେ ଘରେ ସମସ୍ତେ ଭଲ ହଁ ସବୁ ଭଲ। ଭଲ ଅଛନ୍ତି।
ହଁ କଣ ଗୋଟେ
ଆଉ ଟିକେ କୁଆଡ଼େ ବୁଲାବୁଲି ଯାଇଥିଲେ ହଁ କୁଆଡ଼େ ବୁଲାବୁଲି ଯାଇ ଛନ୍ତି। ନା ବୁଲାବୁଲି ତ କୁଆଡ଼େ ଯାଇନି ମାତ୍ର ସମ୍ବଲପୁର ଯାଇଥିଲି।
ଆଜ୍ଞା
ମାନେ କଣ ତୀର୍ଥସ୍ଥାନ ହଁ କୋଉ ଜାଗା କୁ ଯାଇଥିଲେ? ହଁ ମାନେ ସମ୍ବଲପୁରର ମା ସମଲେଇ ମନ୍ଦିର ଆଜ୍ଞା ଆଜ୍ଞା ହଁ ହଁ ଆଜ୍ଞା। ହଁ ଆଉ ସବୁ କୁଆଡ଼େ କୁଆଡ଼େ ଯାଇଛନ୍ତି ଆପଣ। ମୋ ମାନେ ଏମତି ବୁଲାବୁଲି କରିବାକୁ କୋଉଠିକି ଯାଇନି ହେଲେ ତୀର୍ଥ ସ୍ଥାନ ଯାକ ବେଶୀ ଯାଇଛି ହୁଁ ହୁଁ। ଆଉ ଆପଣଙ୍କ ହବି କଣ?
ହବି ତ ସେମିତି କିଛି ନାହିଁ ଯୋଉଟା ଛୋଟ ବେଲେ ଭଲ ଲାଗୁଥିଲା ଏବେ ଆଉ ସେମିତି କିଛି ଇଚ୍ଛା ଆଉ ନାହିଁ।
ମାନେ ସୋତ ବେଳେ ମତେ ପେଣ୍ଟିଙ୍ଗ କରିବାକୁ ଭଲ ଲାଗେ ପେଣ୍ଟିଙ୍ଗ ଭଲ ଲାଗେ ଆଜ୍ଞା ହଁ
ହୁଁ ହଁ କରେ ଏବେ ଏବେ ପଢାପଢି ପାଇଁ ତ ଭଲ ସେ କଟା ସ
ଟା ସମୟ ମିଳନି ତ କରା କରିପାରନି ହୁଁ ହୁଁ ଆପଣଙ୍କୁ କଣ ଭଲ ଲାଗେ, ମତେ ବି ପେଣ୍ଟି ଭଲ ଲାଗେ ମୁଁ ବହୁତ ପେଣ୍ଟିଙ୍ଗ କରେ। ଫ୍ରି ଟାଇମରେ ମୋର ମୋ ହବି ହୋଉଛି। ଆକ୍ଟିଙ୍ଗ କରିବା ଆଜ୍ଞା ଆଜ୍ଞା ପେ କ୍ଟିଂ ଅଦର କ୍ରାଫ୍ଟ ସେଇ କ୍ରାଫ୍ଟ ଉପରେ।
ଆଜ୍ଞା ହଁ
ହଁ ସେଗୁଡା ହିଁ ହବି ଭଲ ଲାଗେ। ହୁଁ ଆପଣ ଆପଣ ଏବେ ବି ଏଡ କରିଛି କହୁଥିଲେ, ହୁଁ ବେ ଡ ନୁହଁ ମୁଁ ହଁ ମୁଁ ସିଟି କରିଥିଲି, ଆଉ ଆଜ୍ଞା। ହେଲେ କୋଉଠି କରିଥିଲେ ଷ୍ଟେଟରେ ନା ଆନ୍ଧ୍ରରେ ନା ନା ଏଇ ଟେଟ୍ରର ମେଟ୍ରା। ଆଜ୍ଞା ଆପଣଙ୍କର। ମୁଁ ମୁଁ ଆନ୍ଧ୍ରା ବି ଏଡ ମୋର ଥିଲା ଆଚ୍ଛା ସରିଗଲାଣି ହୁଁ ଏବେ ସରିଗଲାଣି ଆ ଆଉ ଏକ୍ଜାମ ଯାକ କେମତି କଣ ଟିକେ କହିପାରିବେ। ତାର ଯୋଉ ହୁଁ। ହୁଁ ଆପଣ କେବେ ଟ୍ରାଏ କରୁଚନ୍ତି ଓ ଟି ଟି କୁଅନ୍ତୁ କୁଅନ୍ତୁ ହୁଁ କୁହନ୍ତୁ ଆପଣ ଆପଣ ଯୋଉ ହ୍ୟାଲୋ।
ଓ ଟି ଟି ଏକ୍ଜାମ କହୁଚନ୍ତି କି ହଁ ମୁଁ ଗଳା ଗଲା ମାନେ ତ ପ୍ରଥମ ଥର ଦେଇଥିଲି ତ ମୋର ହେଇନି।
ଆଚ୍ଛା ଏ ବର୍ଷ ପୁଣି ଦେବି ହୁଁ ଏ ଆସିବା ମା ମାସରେ ଏକ୍ଜାମ ଅଛି, ହୁଁ ହୁଁ ହୁଁ ଆଚ୍ଛା ଆପଣ କେମତି କଣ ଟିକେ ମତେ କହନ୍ତୁ ହୁଁ। ହୁଁ କାହା ଗରମ କେମିତି ପଢ଼ାପଢ଼ି କରୁଚନ୍ତି ୟୁଟ୍ୟୁବ ନା କାହାର କେମିତି କଣ ପଢ଼ା ପଢ଼ି କରୁଚନ୍ତି ନା ସସ୍କ୍ରିପସନ ତ ଲକ୍ଷ୍ମୀଧର ସାର ଙ୍କର ନେଇଛି ସସ୍କ୍ରିପସନ ନିଅନ୍ତୁ ନେଇ ଯାଇ ୟୁଟୁବ ରେ ସବୁ ରହିଯାଇଚି।
ଆଜ୍ଞା ଆଜ୍ଞା ମାନେ ନାଇଁ ଗ ଗଲା ବର୍ଷଠୁ ନେଇଛି
ନେଇଛି ତ ଗୋଟେ ବର୍ଷା ହେଇଯିବ ଜୁନ ଜୁଲାଇ ରେ ସରିଯିବ ହୁଁ ହୁଁ ସେମତି କିଛି ନାହିଁ ୟା ଆପଣ କୋଉ ସାର ଙ୍କର ପାଠ ପଢୁଥିଲେ କି ମୁଁ କୋଉ ସାରଙ୍କୁ ଦେଖେନା। ମୁଁ ସେମିତି ସାଣଙ୍କୁ ଦେଖେ ନା ମୁଁ ବହି ର ବଢ଼େ ଆଜ୍ଞା ର ଯୋଉ ବହି ଥିଲା ସେଇ ବହି ବାକି ହଉଛି ତମେ ଦେଖ ଏ ଯୋଉ ଷ୍ଟେପ ଗମେଣ୍ଟ ସବୁ ଫାଇଭ କ୍ଲାସ ରୁ ଟେନ୍ କ୍ଲାସ ପର୍ଯ୍ୟନ୍ତ ଯେଉ ବହି ଅଛି। ଆଜ୍ଞା ସେଇ ବହି ତମେ ଦେଖିଦବ ତମର କମ୍ପଲିଟଜ୍ ଯିବା ଆଉ କିଛି ଦେଖିବା ଦରକାର ନାହିଁ। କହେ କୋଉ ବହି କହିଲେ? ଯୋଉ ସବଜେକ୍ଟ ତମର ଥିବ ସାଇନ୍ସ ଯଦି ସାଇନ୍ସ ମ୍ୟାଥ ସେ ସେଇଟା ତ ତମ ଥିବ ହେଲା ତମେ ସେଇ କହି ଗୁଡା ଖାଲି ରିପିଟ କରିବ। ସେଇ ବହିରୁ ହିଁ ଯାହା ପଡିବ ସେଇ ବହିରୁ କ ଟେନ୍ ହେଲା ଆଉ ପେଡଗୋ ଯୋଉଟା ପେଡ଼ାଗୋଜି ପାଇଁ ତମେ ଶ୍ରୀଲକ୍ଷ୍ମୀଧର ସାର୍ ବି ଭଲ ଲକ୍ଷ୍ମୀ ଧର ତାଙ୍କର ଦେଖିପାରିବ ହୁଁ ହୁଁ ତାଙ୍କ କ୍ଲାସ ବି ଭଲ ହୁଁ ହିଁ ହିଁ ତାଙ୍କରା ପେଡାଗୋ ହେଇଯିବ କି? ଛି ଏ ନାହିଁ ପେଳାଗଛି ଏତେ ଡିଫିକଲ୍ଟ ପଡେନା ମେ ହଉ କି କଣ୍ଟେଣ୍ଟ ସେଇଟାରେ ଡିଫିକଲ୍ଟ ଆସେ। ପେଡାଗୋଜି ପେଡାଗୋଜି ଆରାମ ସେ ସେ ହେଇଯିବ।
ହୁଁ।
ମେନୁ ଅଛି କଣ ଟେଣ୍ଟ ପ୍ରାୟ ପିଲା ସେଇଥିରେ ହିଁ ଯାହା ଇ ହୁଏ କମ୍ପିଟିସନ୍ ସେଇଥିରେ। ହଁୁ ଆଜ୍ଞା ନା ନା ପେଡା ରେଜ ରେ ପାସ୍ ହେଇଯିବ ହେଲା କଣ୍ଟେଣ୍ଟ ରେ ଏ କମ୍ପିଟେସନ୍ ଅଧିକ ହେବ ହେଲେ ମୋତେ କଣ୍ଟେନ୍ ସବଜେକ୍ଟ ବଢ଼ିବାର ଥିବା ଅଛି କିଛି ଦେଖ ନା ଆଖି ବୁଝିକି କ୍ଲାସ୍ ବୁକ୍ ଧରଅ
ଆଜ୍ଞା ଆ
ଫ ଫାଛି ଆଉ କିଛି ପଢିବା ଦରକାର ନାହିଁ ଆ ଆଖି ବୁଝ କି କ୍ଲାସ୍ ଫାଇପ୍ ଠୁ ବହି ଧର କ୍ଲାସ ଫାଇପ୍ ରୁ ଟେନ୍ ଯାଏ ଯେ ଏତିକି ବହି ବହି ହେଲା ସେଗୁଡ଼ା ଖାଲି ରିଭିଯନ ପରଖାଲି ରିଭିଜନ ସେଗୁଡା ବାର ବାର ଲଗାତାର ପଢିକି ରିଭିଜନ କର।
ଆଜ୍ଞା ଆପଣ ଯୋଉ ଫାଇପ୍ ରୁ ଟ୍ରେଣ୍ଟ ପର୍ନ୍ତ ବହି କହୁଛନ୍ତି ଯୋଉଟା ଆ ମାନେ କଣ୍ଟେଣ୍ଟ କହୁଛନ୍ତି ଯେମିତି ଜୀବ ବିଜ୍ଞାନ ଗଣିତ
ହୁଁ ହୁଁ ଆଉ ହଁ ଭୌତିକ ବିଜ୍ଞାନ ହଁଅ ଆଜ୍ଞା ସେଗୁଡ଼ା େହଁ ଯାହା ପଡିବ ସେଇଟି ଆଖି ରୁ ହିଁ ପଡିବ ତା ବାହା ହାରୁ ଆଉ କିଛି ପଡ଼ିବନି ଆଜ୍ଞା ଠିକ ଅଛି ବହୁତ ଭଲ ଲାଗେ ମୋର ସାଙ୍ଗ ମାନେ ବି ଆ ମୁଁ ବି ବିଏଡି ପ୍ରିପ୍ରାୟ ହଉଛି ହେଲା ପ୍ରିପ୍ରା ହଉଥିଲି ମୋର ଇଗ୍ନୋ ବି ଏ ଡି ବି ସରି ଗଲାଣି ହେଲା ଇଗ୍ନୋବିିଏଡ଼୍ ହଁ ହଁ ସେଟା ବି ସରିଗଲାଣି କେବଳ ଅ ସେ ବହି ପଢିଲି ଆଜ୍ଞା ଆଜ୍ ଷ୍ଟେ ଏବଂ ମେଣ୍ଟର
ହୁଁ ହୁଁ ହଁ
ସେଇଗୁଡା ପଢ ସେଇଗୁଡା ପଢିବ ସେଇଥିରୁ ହିଁ ସବୁ ଆସିବ ତା ବାହାରୁ ଆଉ କିଛି ଆସିବନି ଆଜ୍ଞା ଆଜ୍ଞା ଓଟିଇ ପାଇଁ କହୁଛନ୍ତି କି? ବି ତମେ ଯୋଉ ଏଜ ଦବ ଯେମିତି ଯେ ଟି ଏଗ୍ଜାମ ହଉଛି କି ହାଇ ସ୍କୁଲ ଏଜାମ ହଉଛି ତା ପାଇଁ ମାନେ କୋଉଠୁ କୋଉ କ? ପଢୋଉଛନ୍ତି ସିକ୍ସ ରୁ ଏଇଟ ଟା ଟିକେ ମେ କହନ୍ତୁ ମାନୋନ ସେମାନେ ପ୍ରାଇମୀ ଦେଇପାରନ୍ତି। ଦିଟା ଦେଇପାରନ୍ତି।
ଆ୍ା ହଁ ହଁ ହେଲେ ଆମେ ଯୋଉ ମୋର ଗୋଟେ କନଜ ଥିଲା ଯୋଉ ଆମେ ବେଡ ପିଲା ଅପର ପ୍ରାଇେରୀରେକେଇ
ପକେଇ ପାରିକିଜ ଦେଇପାରିବ କାହିଁକି ନୁହେଁ ସବୁ ତ ଦେଇକି ପଶୁଛନ୍ତି। ହଁ ଯେ ଦେଇ ପାରିବେ ଯେଠି ବାହାରିବ ଏବେ
ହୁଁ ହୁଁ
ତା ପାଇଁ ଟ୍ରାଏ କରନ୍ତୁ।
ଆଜ୍ଞା ଆଜ୍ଞା
ହଁ
କୁହନ୍ତୁ ଆଉ କଣ?
ଆଉ କଣ କହନ୍ତୁ ଆପଣ ପଢାପଢି କେମିତି? ଚା ଆପଣଙ୍କର ପଢାପିଢି ଚାଲିଛି ଯେ ମତେ ମାନେ ମୋର ଗଲା ବର୍ଷ ଯୋଉ ଏଜାମ ଦେଇି ସେଠି ପାଞ୍ଚ ମାର୍କ ଗଲୁ ତତେ ବହୁତ ଖରା ଦୁଖ ଲାଗଥିଲାଥ ଆୁ ଆଜ୍ଞା ଆଜ୍ଞା ହେଇଯିବ। ଗୋଟା ହୁଁ ହୁଁ ଆଉ ଆଉ ଆପଣ ବୁଲାବୁଲି କରିବାକୁ ପୁଡେ ଯାଏନି ବୁଲାବୁଲି ନାଇଁ ଖରା ଯୋଉ ଭଳିଆ ହଉଛି କୁଆଡେ ବି ଯାଇ ହଉନି ହଁ ଖାଲି ଖରା ହଉଛି ତ ଆଉ କହୁନାହାନ୍ତି। ହୁଁ ଘରେ ଯାହା ରହିବା ହଁ ମାନେ ଗରମ ପବନ ହେଇ ହେଇ ବାହାରେ ବାହାରକୁ ଯାଇ ହଉନି ନା ଭିତରକୁ ଯାଇ ହଉନି। ମାନେ ଦେହ ଯାକ ଖରାପ ହେଇଯିବ ସବୁବେଳେ ପାଣି ହିଁ ଦରକାର।
ହ।
ସେଇଆ ତ ପାଣି ରଖିବାକୁ ପଡୁଛି ସବୁବେଳେ ଖାଇବାକୁ ବି କିଛି ଇଛା ହଉନି ଆଜ୍ଞା। ହଁ ଆଉ କଣ କୁହନ୍ତି ଆପଣ ରୋଷେଇ କରନ୍ତି?
ହଁ ରୋଷେଇ କରେ।
ଓଁ ହଁ କଣ କରନ୍ତି ସବୁ ନିଜେ କରିକି ଖାଆନ୍ତି ତ। ଆ ହଁ ନିଜେ କରିକି ବାହାରେ ରହି କରିକି ଖାଇବାକୁ ପଡୁଥିବ। ତ ଆଜ୍ଞା କଣ ସବୁ ଶିଖିଛନ୍ତି।
ମାନେ ଭାନ
ମ ନର୍ମାଲ ଯୋଉ ଭାତ ଡାଲି ମାନେ ଏମତି ମାଂସ ଏ ସବୁ ଯାକ ମୁଁ ଖାଏନି।
ହୁଁ ମାନେ ଶାକାହାରୀ ଜିନିଷ ଯାକ ଯୋଉ ମସରୁମ ପନିର ଏସବୁ ଯାକ ଖାଏ।
ହଁ ହଁ ଆପ ଆପଣ ନନ୍ଭେଜ୍ ଖାଆନ୍ତିନି ଟୋଟାଲି ନା। ନା ଆପଣ ଖାଆନ୍ତି ହ ଖାଏ ଅଳ୍ପ ଖାଏ।
ହୁଁ।
ବହୁତ କମ ଖାଏରେ ଆର ତିନି ମାସ ଚାରି ମାସରେ ଥରେ ଖାଏ। ଆଜ୍ଞା ବହୁତ କ ଖାଏାତିନି ଚାରି ମାସରେ ଥରେ। ଆମେ ନେକ୍ସଟ୍ ପରେ କଥା ହେବା ଆଜ୍ଞା ଆଜ୍ଞା। ଆଜ୍ଞା ଠିକ ଅଛି ଧନ୍ୟବାଦ ଥ୍ୟାଙ୍କ ୟୁ।